ହ୍ୟାଲୋ।
ଲୋ
ହଁ ହ୍ୟାଲୋ ସୁଭିଲା।
ହଁ ହଁ ସୁୁବୁଛି କୁହ।
କଣ କରୁଥିଲ?
ଏଇ ବସୁଥିଲି ଏବଂ କରିି ବସୁଛି।
ଗରମ ହଉଚି?
ହଁ ଗରମ ହଉଛି ଗରମ ହଉଛି ମୁଁ ତ ବାହାର ବାହାରୁନି ମତେ ଏତେ ଜଣାପାରୁନି ଏ ସି ରୁମରେ ରହୁଛି।
ଗରମ ବନ୍ଦ ହବାର ନାଇଁ ନାକି?
ନା ଗରମ ତ ଚାଲିଥିବ।
ହୁଁ।
ଆମ ସମ୍ବଲପୁରରେ ଅଧିକ ହଉଥିଲା ମୁଁ ଏପଟକୁ ପଳେଇ ଆସେ ଏଈଠେ ଏତେ ହଉନି।
ବର୍ଷା ତ ଏଇଠି ଉଠଉଛି ହେଲେ ପକଉନି ମାନେ ମୁଣ୍ଡ ଖରାପ ହେଇଯାଉଛି ଏତେ ରେ ଗରମ ହଉଛି।
ହଁ ମୁଁ ବି ଘରେ ଫୋନ କରିଥିଲି। ମ ଭାଇ ଜଣେ କହିଲେ କହିଲା ମେଘ ଉଠେଇଥିଲା ସବୁ ଖୁସି ତାପରେ ଦେଖ କୁଆଡେ ପଳେଇଲା।
କଣ କହିଲ?
ସେ ମୁଁ ବି ଘରେ ଫୋନ କରିଥିଲି ସେ କହିଲା ମେଘ ଉଠେଇଥିଲା ସମତେ ପୁରା ଖୁ ସେଇ ଗଲେ ଦେଖିଲା ବେଳକୁ ଲାଇନ ପଳେଇ ଏ ଜଉ ମେଘ ଫୁନ୍ ପଳକି ଖରା ହେଲା।
ସେଇଆ ବା ସବୁଆଡେ ସେଇଆ କାଲି ଏଠି ଏମିତି ବ-ବହୁତ ଜୋର ସେ ଉଠେଇଲା ମେଘ କିନ୍ତୁ ନା ବର୍ଷା ହେଲେ ସେ ଆ ଆମ ଗାଁଡେ ବର୍ଷା ହେଇଗଲା।
ଅହୋ। ଆଉ କଣ କରୁଛ?
ଏବେ ଏଇ ସଞ୍ଜବେଳେ ଦିଆ ହଉଛି ଛୁଆଙ୍କୁ ଖାଇବା।
ଅ ହଁ ଖାଉଛନ୍ତି ଛୁଆ?
ହଁ ପୁଅ କୁ ଖାଇବା ଦେଲି ସେ ତାର ଖାଉଛି ନିଜେ ଆଉ ଝିଅ ଟାକୁ ତ ଖୁଆଇବାକୁ ପଡୁଛି। ସେ ଝିଅକୁ ଖୁଆଉଛି ଆଉ। ମୁଁ ନାଇଁ ଏନୁ କିଛି ଖାଇନି। ମୁ ଖାଇଥିଲି ଖରାବେଳେ ଭାତ ଆଉ କିସି ଏନେ ଖାଇନି।
ହଁ ହଁ।
ଆଗ ଛୁଆଙ୍କୁ ଖୁଆଇ ସାରିଲେ ତାପରେ କଣ ଦେଖିଆ ବନେଇକି ଖାଇବି ଆଉ। ଏଇ ଯୋଉ ଗରମ ହଉଛି କିଛି ଇଚ୍ଛା ବି ହଉନି ମାନେ କଣ ଟିକେ ଗୋଟେ ଚଟପଟା ବନେଇକି
ହଁ ହଁ ସେଇଆ ତ ମାନେ ଯୋଉଟା ଇଚ୍ଛା ହଉଥିବ ଖାଇବା ପାଇଁ ରୋଗ ରୋଷେଇ ଘରକୁ ଗଲାବେଳକୁ ଏଇ ଯୋଉ ଗରମ ଝାଳ ବାହାରୁଛି ଆଉ କିଛି ଇଛା ହଉନି।
ହ ମୁଁ କହିଲି ବାଧ୍ୟ ତ ମାନେ ନିଜର ଇଚ୍ଛାଟା ମାରିବୁ ଛୁଆଙ୍କୁ ଆଉ ଉପାସ ତ ରଖିହବନି। ତଅ ଛୁଆଙ୍କ ପାଇଁ ଯାହା ବି ହେଲେ ବନେଇବାକୁ ପଡୁଛି ଆଉ।
ହଁ।
ହୁଁ। ହଁ ଏଇନେ ଛୁଆଙ୍କର ତାଙ୍କୁ ଖାଇବା ଦେଇଦେଇଛିି ପୁଅ କୁ ସିଏ ତାର ପୁଅ ନିଜେ ଖାଉଛି ଝିଅ ଟା କୁ ତ ଖୁଆଇବାକୁ ପଡ଼ୁଚି। ହଁ
ହଁ ଛୁଆ ଟା
ହଁ।
ଆମ ଝିଅକୁ ତ ଏ ଅଗଷ୍ଟ ଷୋହଳରେ ବର୍ଷେ ହବ।
ନାଇଁ ନାଇଁ ବର୍ଷେ ବୋଲି ନୁହ ଝିଅକୁୁ ଅଲରେଡି ସାତ ବର୍ଷ ହେଇସାରିଲାଣି।
ନା ନା ଆମ ମୁଁ କହିଲି ଆମ ଝିଅକୁ ବର୍ଷେ ହବ।
ସେ ପୁରିବ ହଉ ତାହାଲେ ଜନ୍ମଦିନକୁ ଡାକିବ ଆଉ ଯିବା
ହି ହି ହିଁ ହଁ ନିଶ୍ଚୟ ଡାକିବି।
ଜନ୍ମଦିନ କୁ ଡାକିବ ଯିବା ଆଉ।
ହଁ।
ହଁ ଆଉ କଣ ଆଜି ନନଭେଜ ରେ ଖାଇଥିଲ?
ହଁ ନନଭେଜରେ ମାଛ ଆଉ କଙ୍କଡ଼ା ହେଇଥିଲା ଆଉ ଅଣ୍ଡା ହେଇଥିଲା। ହଁ ମ ଆମେ ଆଇଛୁ ତ ଯଉ ବାହାଘରିଆ। କଣ କହିଲ?
କଙ୍କଡ଼ା ଆପଣଙ୍କ ପଟେ ମିଳୁଛି?
ହଁ ଏଇ ସବୁ ବୁ ଯୋଉ ବ୍ରହ୍ମପୁର ଆଡେ ମିଳୁଛି ଆମ ଆଡେ ମିଳୁନି ଆମ ଗାଁ ଆମ ମ ହେଇଆଡେ ମିଳୁନି।
ନାଇଁ ନାଇଁ ହଁ ବା ସେ ଆମ ସେପଟେ ଆମ ଶାଶୁଘର ପଟେ ବି ମିଳୁନି।
ନା ଆମ ପଟେ ମିଳୁନି ମୋ ଭାଇ ଯେତେବେଳେ କେନ୍ଦ୍ରାପଡା ଯାଏ ସେ ଜବ୍ କରୁଥିଲା ଯେତେବେଳେ ହେଠି ହେଟା ଯୋଉ ପାରାଦୀପ ଆଡେ ଦେଖୁନ ଅଧିକ ଯୋଉ କଙ୍କଡା ଚିଙ୍ଗୁଡି ତାଙ୍କର ସେଇଆ ହଁ ପୁରା ବଡ ବଡ ସେ ହେତେଳେ ଆଣୁଥିଲା। ହୁଁ ହେତେବେଳେ ମୁଁ ହଁ। ସେ ସେତେବେଳେ ମୋ ପାଇଁ ଧରିକି ଆସୁଥିଲା। ତାପରେ ମୋ ଭାଇ ବି ସେଇଠେ ବାହା ହେଲା କେନ୍ଦ୍ରାପଡ଼ାରେ ତ ମୁଁ ଯେତେବେଳେ ଭାଉଜ ଘରକୁ ଯାଉଛି ସେ ଖାଉଛି।
ଓ ହ ହୁଁ ହୁଁ। ଭଲ ଆଉ। କଙ୍କଡ଼ା ଫ୍ରାଏ ତ ଅ ଗୋଟେ ଭଲ ଲାଗେନି ଖାଇବାକୁ।
ଭଲ କଣ କହିଲ ଭଲ ଲାଗେନି
ଭଲ ଲାଗେନି ମାନେ ଜଣେ ଜଣେ ଖାଆନ୍ତି ନା ଆମର ତ ଏଇ ଶାଶୁଘର ପଟେ ଖାଆନ୍ତିନି।
ହଁ ହଁ ମାନେ ଆମ ଆମ ଗାଁରେ ବି ଆମ ଗାଁରେ ବି ମ ମତେ ମତେ ଭଲ ଲାଗେ ଆମ ଫ୍ୟାମିଲିକୁ ଭଲ ଲାଗେ ଆଉ ଏତେ ଲୋକଙ୍କୁ କାହାକୁ ମୁଁ ଶୁଣିନି ଭଲ ଲାଗେ। ବୋଲି।
ଆମର ବାପ ଘର ପଟେ ଆମର ସମସ୍ତେ ଖାଉ ମାନେ ଆମ ଶାଶୁ ଘର ପଟେ କେବଳ ଆମ ତିନି ଯାଆ ଆଉ ଆମ ସାନ ଦିଅର ମାନେ ଖୁସି ହେଇକି ଯୋଉଟାକୁ ଖାଉ ମାନେ ଆଉ ବାକି ସମସ୍ତେ କେବଳ ଫର୍ମାଲିଟି।
ହଁ ଆମର ବି ଆମ ଫ୍ୟାମିଲି କୁ ଛାଡିକି ଆଉ କେହି ଖାଉନାହାନ୍ତି।
ହଁ।
ଆମର ବି ଏକରେ ମିଳୁନି ଯେ ଯେତେବେଳେ ଭାଇ ଜବ୍ କରୁଥିଲା ସେ ଆଣୁଥିଲା ଆମେ ଖାଉଥିଲୁ।
ତାର ତା ଗୋଡ଼
ହଁ ହଁ କହୁଛୁ ନା ମୋ ହାତ ମୁଁ ଆଜି ଆ ଯିବା ଏଡ଼େ ଏଡ଼େ ଆଣୁଥିଲି ଯେ ମୋ ହାତ ଖଣ୍ଡିଆ ହେଇଗଲା ମୋ ଜିଭ ସାଇଟରୁ ଛ ଫାଳେ ପଳେଇଛି।
ହି ହିଁ ହିି। ମୁଁ ଯେତେବେଳେ ଆମ ଗାଁକୁ ଯାଏ ବାପ ଘରକୁ ସେତେବେଳେ ଯାଇକି ଖାଏ।
ଓହୋ ମୁଁ ବି ଯେତେବେଳେ ମାମୁଁ ଘରକୁ ମୁଁ ମାମୁଁ ଘରକୁ ଆସେ ଯେତେବେଳେ ହେତେଳେ ଖାଏ ଆଉ ଯେତେବେଳେ ମୋ ଭାଉଜ ବି ବାହା ହେଇଛି ନା ମୋ ଭାଇ ବି ବାହା ହୋଇଛି ନା କେନ୍ଦ୍ରାପଡ଼ାରେ ଭାଉଜଙ୍କ ଘର ହେ ହଁ ହଁ ସେପଟେ ବଢିଆ ନୁହେ କି ଦେଖୁଛ ସେପଟେ ମୁଁ ଯେତେବେଳେ ଯିବି ଭାଉଜ ତାଙ୍କ ମାଆଙ୍କୁ କହି
ବହୁତ ଭଲ ମିଳେ କାହିଁକି ନା ମୋ ବାବାଙ୍କର ଜଣେ ସାଙ୍ଗ ଅଛନ୍ତି ସେପଟେ କେନ୍ଦ୍ରାପଡା ପଟେ ସେ ଆସନ୍ତି।
ହଁ ସେଇଆଡେ ତ ସମସ୍ତେ ମୋ ମା କୁ ସବୁ ଗଲୁ ବୋହୂ ଗଲୁ କଙ୍କଡ଼ା ଚିଙ୍ଗୁଡ଼ି
ହଁ ଠିକ ସେଇଆ ତ ସବୁ ରିଲେଟିଭ କହୁଥିବେ।
ହଁ। ସମସ୍ତେ ସେଇଆଡେ ଅଛି ସବୁ ଇଏ ନା ଆମେ ଯେତେବେଳେ ଫାଷ୍ଟ ଟାଇମ ଗଲୁ ଭାଉଜଙ୍କୁ ଦେଖି ସବୁ ବାଟରେ ସବୁ ସବୁ ହାଟ ପଡିଛି ସମସ୍ତେ କହୁଛନ୍ତି ଦେଖି ଯିବା ନା ନା ଧରିକି ସବୁ ଘରକୁ ଯିବା।
ହଁ ମାନେ ଯ ଯୋଉେ ପଟେ ମିଳୁନଥିବ ନା ଆମେ ତ ସେଇ ଜିନିଷଟା ଯଦି ଦେଖ ଆଗ୍ରହ ଆସିବ ହଁ ନେଇକି ପଳେଇବା।
ସେଇଆପା ମୁଁ ଯେତେବେଳେ ବୁଲିଯାଏ ମୁଁ ଭାଉଜ ତାଙ୍କ ମାଆଙ୍କୁ କହିିଥିବେ ମୋ ନଣନ୍ଦ ଯାଉଛି ତୁ କଙ୍କଡା ଚିଙ୍ଗୁଡି ଛଡ଼ା ଆଉ କିଛି କିଛି କରିବୁନି ସେ ଖାଇବେନି ତୁ ସେଇରା କରିବୁ ତାଙ୍କ ପାଇଁ। ସେଇଟା ହିଁ କରଥିବେ ଖାଲି ଆଇଁସର
ହଁ ଏ ଯୋଉଟା ଯିଏ ଭଲ ଲାଗେ ଭଲ ପାଏ ନା ହେଇଟା ଭଲ ଲାଗିବ କରିବା ପାଇଁ।
ହଁ ହଁ ଆଉ ଏ ତାପରେ ମ - -
ତାପରେ ହଁ ଚିକେନ ମଟନ ତ ମାଛ ଫ୍ରାଏ ର ସବୁଆଡେ ମିଳି - - ମିଳିଯାଉଚି ଯୋଉ ଜିନିଷଟା ସେଇ ଜିନିଷ ଟା ମାନେ କଲେ ଗୋଟେ ମାନେ ଆଗ୍ରହ ଆସି - -
ହଁ ହଁ ହଁ ଖୁସି ଲାଗିବ ଟିକେ। ଆଉ ତାପରେ ତ ବାହାଘର ପାଇଁ ଏଇଠିକି ପଳେଇ ଆସଥିଲି ଏଇଠି ମାଇଁ କହିଦେଲେ ମୋ ଭାଣିଛି ନା ମୋ ଯେଉଁ କଙ୍କଟା ଖାଉଛି ତାର କଙ୍କଟା ଫେବରେଟ୍ ତାପେ କଙ୍କଡା ଆଣ ସେଠୁ କଙ୍କଡା ଖାଲେ ଏଡେ ଏଡେ ଆଣିଛନ୍ତି ଯେ ମୋ ଜୀବନ ମ ବ୍ଲଡ଼ ମୋ ଦେହରୁ ସବୁ ପଳେଇଛି ମୁଁ ଟୋଟାଲ ସେ
ହଁଅ। ଆଚ୍ଛା।
ହଁ ଏଡେ ସବୁ ବସି
ଆଉ କୁଆଡେ ବୁଲାବୁଲି କରିଛ ନାଇଁ ଯାଇନ ଆଉ କୁଆଡେ।
ନା ଏଇଠି ତ ମୁଁ ବୁଲୁଛି ଏଇଠି ତୁମର ବୁଲାବୁଲି ହେଇଯାଉଛି ଆଉ।
ହୁଁ ନାଇଁ କାଲି ମସାଜ ନେଲା କି ହେଡ ମସାଜ।
ନାହିଁ ମୁଁ ନେଇନି।
ଆ
ହଁ ପଳେଇ ଆସିଲୁଣି ସେଇଟା ସମସ୍ତେ ବନ୍ଧୁ ବା କିଏ ସବୁ ତାଙ୍କର
ଓ ହୋ
ଆଉ ଘରେ ସବୁ ମାନେ ଏବେଏଇଠି ବଡର କିଏ କିଏ ଅଛନ୍ତି ଘରେ
କୁ ଡ଼ାମ।
ହଁ।
ଆ
ଅଁ ରଜଛୁଟିରେ ଯାଇଥିବେ ହଁ ରଜ ଛୁଟି - - ଛୁଟି ପାଇଁ ଯାଇଥିବେ?
ହଁ ହଁ ରଜ ଛୁଟି ପାଇଁ। ଆଉ ମୋ ଭାଇ ବାପା ତ ତାଙ୍କର ଆସୁନାହାନ୍ତି ଏତେ ମା ଏକୁଟିଆ ତାର
ଓ ହୋ।
ମତେ ଡେଲି ମୁଁ କହିଲି ତୁ ତ ମୋତେ ନିଜେ ପଠେଇଲୁ ଏଇନା କହିଲେ କଣ ହେବ?
ହସ ହଁ ସେମିତି ଗୋଟେ ବି ହୋ ହଁ ନାଇଁ ମୋ ମା ଏକା ଅଛି। ଅଛି କି କଣ କରୁଥିବ କି କଣ ଏବେ ତ ଏବେ ତ ମ୍ୟାରେଜ କରିନ କିନ୍ତୁ ଆଫଟର ମ୍ୟାରେଜ
ହଁ।
ହଁ
ମତେ ତ ଇଆ। ମୁଁ ସେତେବେଳେ ମୋର ଶୋଇଛି ହେଲା। ଉଠେଇକି ମୋ ମୁହଁ ଧୋଇ
ମୁଁ କହିବି ମୁଁ କହିଲି କଉଟା ସବୁ ଖଣ୍ଡିଆ ମଣ୍ଡିଆ ଧରିକି ଆଇଚି।
ନିଦ ଛାନିଆ ଛାନିଆରେ ଏମତି ସବୁ ପୁରେଇକି ପ୍ୟାକ୍
ହଁ ହଁ ମୁଁ ଯାହା ପୂରେଇଛି ମୁଁ ଦେଖିକି କାବା ସିଏ ପା ମୋ ମୋ ସେ ଭ ନ
ହୁଁ।
ହଁ।
ହଉ
ଆଉ
ହାଲୋ।
ହଁ ହଁ କୁହ।
ହଁ ମୁଁ କହିଲି କଟିଗଲା ବୋଲି ଭଏସ ଶୁଭିଲାନି ତ
ନାଇଁ ନାଇଁ
ଓହୋ ଆଉ ଏବେ କିଛି ଖିଆହେଇଛି ନା କିଛି ଖିଆହେଇନି।
ନା ଏବେ ମୁଁ କିଛି ଖାଇନି ସେ ମାମୁଁ ଏକା ଯାଇଥିଲେ ମାର୍କେଟରେ ଆଣିବା ପାଇଁ ଧରିକି ବୋଧେ ଆସିବେ ବୋଧେ ଆଉ ଖାଇବେ ମତେ ଖାଲି ପଚାରୁଛନ୍ତି କଣ ମୁଁ ମନା କରୁଛି କହୁଛି ମାଡ଼ ହେବୁ ତାହେଲେ ତୁ ଆଉ କିଛି ଖାଇବୁି ତୁ ମାଡ଼ ଖାଇବୁ। ମୁଁ ତ ଇଚ୍ଛା ହଉନି କିଛି ଖାଇବା ପାଇଁ କେତେ ମଣିଷ
ମାନେ ମାନେ ବାହାରେ ଜିନିଷ ବିଛା ହଉନି ମାନେ ଏତେ ଗରମ ହଉଛି ନା? ଜମାରୁ କିଛି ମନ ହଁ ହଉନି।
ବରମପୁର ସାଇଟରେ କଣ କହିଲ ତାଙ୍କର ଚବିଶ ଘଣ୍ଟା ଖାଉଥିବେ।
ହି ହିଁ।
ହେଲା ମୁଁ ତ ଖାଏନି ମୁଁ ଟିକେ ନ ଖାଏ ମଣିଷ ଏଇ ମଣିଷ କେତେ ଖାଇବ।
ହଁ ସେମତି ଆମ ଏପଟେତି ମାନେ ସବୁ ଟାଇମିରେ ଖାଇବା। କିନ୍ତୁ ମୋ ଭାଇ ଏତେ ମଗେନି ସେଥିଳେ ଆମ ଘରକୁ ଆସେ କହ ମତେ ତୁ ଖାଇବାକୁ ଜମା ଯାଚିବୁନି ମୁଁ ଥରେ ଖାଇବି ମୋର ଯେତିକି ଖାଇବା କଥା ମୁଁ ମୋର ଖାଇବି ତୁ ମତେ ବାରମ୍ବାର ଯାଚି ଯାଚି ମୋ ମୁୋଣ୍ଡ ଖରପ କରନି।
ହ।
ହ୍ୟାଲୋ।
ଓହ।
ମୁ ମୁଁ କହିଲି ତମେ ଏ ବି କଣ କରୁଛ ଟିକେ କରର ମୋର ଗୋଟେ କଲ ଆସୁଛି ତ? ମୁଁ ପରେ ଆଉ ଆଗି ଫ୍ରି ହେଇକି ଆଉ।
ହଁ ହଁ ଠିକ ଅଛି ହଉ।
ହୁଁ।